ହ୍ୟାଲୋ ହଁ ସୁଭା
ହଁ!
ଆ କଣ କରୁଚ? ହାଲୋ
ଏଇ ବସିଚି ଏଇଠି ଆଉ। ହଁ ବସିଚି, ବର୍ଷା ହଉଚି ଆମର।
ଅହ
ଆଉ
ତମ୍ ତମର ମୃତ୍ୟୁ ପତ ପତ ପକଡେ଼କି ହାଲୋ!
ହାଁ!
ଅଁ ହାଲୋ
ହାଲୋ! କୁଅ!
ହ୍ୟାଲୋ
ହାଲୋ!
ହଁ ଶୁଭାଗଲା ନାଁ! ହାଲୋ!
ହଁ ଶୁବୁଚି ହଁ ଶୁବୁଚି କୁଅ!
ହ କଣ କରୁଚ!
ଆଉ ତମର ବର୍ଷା ଆଉଚି!
ହଁ ହଉଚି।
ଅହ ଆମରତ ସେମିତି ହଉଚି ଝିପି ଝିପି ବର୍ଷା ଆଉ।
ହଅ ଆମ ପେଟ
ପ୍ରବଳ ଆଜି ଦିନ ବେଳେ ପ୍ରବଳ ବର୍ଷା ହେଲା! ଆଉ ଏ ତସ ସକାଳୁ ପୁରା ଭୋରୁ ବର୍ଷା ଲାଗି ରହିଚି। ଏବେ ଟିକେ କମି ଯାଇଚି ବର୍ଷା ଟା ଆଉ।
ହଁ ଏଇପଟେ ବେଶୀ ସକାଳୁ ହଉଚି। ହାଲୋ ହଁ ଆଉ କଣ କରୁଥିଲ!
ଏଇ ଶୋଇକି ଉଠିକି ବସିଚି ଆଉ।
ଓହୋ ହଁ ମୁଁ ବି ସହିଥିଲି ଉଠେ ଏବେ ଏବେ।
ଉଁ। ଆଉ ଆଜି କଣ ଖାଇଥିଲ?
ଭାତ ଡାଲି ଆଉ ପୋଟଳ ଆଳୁ ତରକାରୀ ଆଉ।
ହୁଁ।
ଆଉ ତମେ କଣ ଖାଇଥିଲ?
ହଁ ମୁଁ ସେଇ ଭାତ ଡାଲମା କଲରା ଚିପ୍ସି ଆଳୁ ଚିପ୍ସ ପୋଇପତ୍ର ବରା ଚିପ୍ସ।
ହୁଁ ଉଁ ଖାଉଚୁ। ଆଚ୍ଛା ଆଉ ବର୍ଷା ଦିନ ଆଉ। ହଁ ଭଲ ଲଗେଇଛ ହେଲା। କଣ?
ହଁ ଆମର ତ ସେଇଭଳି ଖାଇବା ସବୁବେଳେ ଆଉ।
ହଁ ଆଉ।
ଆଉ ବାରରେ ଆଇଁଷ ହବ ଆଉ। ଆଇଁଷ ଖିଆ ବା
ହଁ କାଲି ଖାଉ ନା ନାହିଁ? କାଲି ତ ସଣ୍ଡେ।
ହଁ ସଣ୍ଡେରେ ଖାଇବୁ ଚିକେନ୍ ହବ।
ହଁ ବାରରେ ଖାଅନି ନା?
କାଲି ହୁଁ ନା ଶନିବାରେ ଆଇଁଷ ଖାଉନା।
ହଁଉଁ।
ଶନିବାରେ ଗୁରୁବାରେ ମଙ୍ଗଳବାରେ। ହଁ ସଂକ୍ରାନ୍ତି ଅମାବାସ୍ୟା ଏଇଥିରେ ଖାଉନା। ଏଥିରେ ଖାଉନା ଆଇଁଷ ଆଉ।
ହଁ ହଁ।
ଆଉ ଆଉ ଆଉ କେମିତି ରଜ ଏ ବର୍ଷ କେମିତି କଟେଇଲ କୁହ?
ଏଇଲାଗୁ ଭଲ ହେଇଚି। ହାଲୋ।
ହଁ କେତେ ପିଠା ଖାଇଲ? କେତେ ମିଠା ଖାଇଲ? ରଜ ଦୋଳି କେମିତି ଖେଳିଲ? କୁଆଡେ ବୁଲି ବୁନୁ ଯାଇଥିଲ? କେମିତି କଣ ରଜ ମନେଇଚ ଟିକିଏ କୁହ?
ଆଉ ସେମିତି ମନା ଯାଏ। ମାମ୍ ସେଥିପାଇଁ ଦେହ ବି ଖରାପ ଥିଲା ତ ମୁଁ ସେତେ କୋଭିଡି ଏଞଜୟ କରିପାରିଲେନି ଆଉ।
ଓହୋ ଦେହ ଖରାପ ଥିଲା ତାହେଲେ ରଜରେ? ହଁ ହଁ।
ହଁ ବା।
ଆଉ ଆଉ ପିଠା କଣ କଣ ପିଠା କରିଥିଲ?
ଆରିସା ପିଠା ଆଉ କାକେରା ପିଠା ଆଉ କଣ କଣ ସବୁ କରିଥିଲା ମମି ଆଉ। ଆଉ ମୁଁ ତ ଦେହ ଖରାପ୍ ଯେ ମୁଁ ଖାଇନି।
ଦେହ ହେଲାବେଳେ କିଛି ଖାଇବା ବି ଇଚ୍ଛା ହୁଏନି। ନା?
ହଁ ଦେହ ଭଲ ନଥିଲେ ଆଉ ଇଚ୍ଛା ହବ କି।
ହଁ ଆଉ ତମେ କେମିତି ପାଳନ କଲ?
କଲୁ ଆଉ ହୁଁ ଆମେ ବି ଭଲ ରଜ କରି ଏ ବର୍ଷ ବର୍ଷା ହେଇଗଲା ଟିକେ ରଜରେ ଆଉମର ମୁଁ ତ ପିଠା ପଣା ବହୁତ କରେ ଆମର ଝିଅ ଘରକୁ ଦିଆଯାଏ ପିଠା। ମିସା କାକରା ଝିଅ ଘରକୁ ଦିଆଯାଏ ମିଠା କଦଳୀ କିଣା ହେଇକି ଆସେ ଆରିସା କାକରା ଘରେ ହୁଏ। ଏମିତି ଦିଆ ହୁଏ କରୁ ଆଉ।
ହଁ। ଆଉ ଏବେ ରଥଯାତ୍ରା ଯାଉଛ ନା ବୁଲିବା ପାଇଁ।
ଆ
ହାଲୋ।
ଆଉ ତାପରେ ବର୍ଷା ଏ ବର୍ଷ ବର୍ଷା ହେଲାନି କି? ଛୁଆ ତ ଏ ବର୍ଷ ବୁଲି ଯାଇଥିଲେ ଯେ ପଇଲି ରଜରେ ବର୍ଷାରେ ତିନି ତିନ୍ତିକି ଆସିଲେ ଆଉ।
ହଁ ଭିଜି ଯାଇଥିବେ ଅଧେ ଆଉ।
ହଁ ବୁଲି ଯାଇଥିଲେ ତାଙ୍କ ମାମୁଁ ଘରକୁ ଆଉ ଆସିଲା ବେଳେ ଚାରି ଚାଟା ବେଳକୁ ବର୍ଷା ହେଇଗଲା ପୁରା ଓଦା ହେଇଗଲେ। ଅଧା ବାଟ ରେ ରହିଗଲେ ପୁଣି ବର୍ଷ ସେମିତି ବର୍ଷା ଲାଗି ରହିଥାଏ ତ ଆସିଲେ ସେମିତି ତିନ୍ତି ତିନ୍ତି।
ହଁ ଆଉ କଣ ତ କରିବି ଛତା ଆଗରୁ ଛତା ଧରିଥିଲେ ସିନା ନା ଛତା ନେଇକି ଯାଇନଥିଲେ ନା କଣ?
ନା ମୁଁ ଭଲ ପାଗ ଦେଇଥିଲା ତ ଗାଧୁଆ ବେଳେ ଯାଇଥିଲେ। ଛତା ଆଉ କଣ ନେବି।
ହ କିଏ ଜାଣିଛି ବର୍ଷା ହବ ବୋଲି।
ହଁ ବର୍ଷା ଏ ବର୍ଷା ରଜରେ ହେଇନି କି? ତିନି ରଜ ଯାକ ତ ବର୍ଷା ହେଇଛି ତିନି ଦିନି ଯାକ।
ହଁ।
ଆଉ ସେବେଠୁ ତ ବର୍ଷା ଲାଗି ରହିଛି ଆଉ ମଝିରେ ମଝିରେ ବର୍ଷା ହଉଛି।
ହଁ।
ରଜ ପରେ ପରେ
ତ ଏଇ ଲଘୁଚାପ ହଉଛି ବୋଧେ ଆଉ। ଏବେ ବି ତ ଆମ ବି ସକାଳୁ ଘର ଦେଇଥିଲା କାଲି ଅ କାଲି ତ ବହୁତ ଜୋରେ ଦଉଥିଲା।
କାଲି ହେଇଥିଲା ପହର ଦିନ ହେଇଥିଲା ଆଜି ବି ହଉଛି।
ହଁ ହଁ ତିନି ଚରିଦେଲେ ତ ଖରା ହଉନି।
ମଜି
ହଁ ଖରା ବି ହଉନି ବା। ହଲା ହୁଁ। ଲାଗି ରହିବ ରଥଯାତ୍ରା ପହଞ୍ଚୁ ପହଁଞ୍ଚୁ ବର୍ଷା ବି ହଉଛି ଆଉ।
ଝରୁଚି ଆଉ। ଆମର ବାଡ଼ିରେ ପଣସ ଅଛି ଯେ ପାଚିକି ଝଡୁଛି ଖାଲି। ଏଗୁଡ଼ାକ କିଏ ଖାଇବ କଣ ଖାଆନ୍ତି? ଖାଆନ୍ତି।
ହଁ।
ପଚିକି ଆମର ଝଡୁଚି ଷେ ଖାଉଛନ୍ତି ଆଉ ଆଉ କିଏ ପଣସ ଆଉ ଆଜିକାଲି ଖାଉଛି।
ହୁଁ।
ଆମର ଆମ୍ବ ଗଛ, ପଣସ ଗଛ ହୁଁ ପକୁଡି ଛାଣିକି ସକାଳେ ଖାଇଥିନୁ। ହଁ ଛାଣିକି ବି ଖାଆନ୍ତି। କ କଞ୍ଚା କଷି ବେଳେ ଖାଆନ୍ତି। ଛାଣିକି।
ହଁ ଆଉ ସେ ତା ଯୋଉ ମ ହଁ ହଁ ବା କଷି ବେଳେ ଭଲ ଲାଗେ। ପୁରା ଯଦି ନନଭେଜ ନଥିଲେ ବାର ନଥିଲେ ବାର ଦିନ ବାର ନଥିଲେ ଯୋଉ ଖାଆନ୍ତିନି।
କଣ ବହୁତ ଟେଷ୍ଟି ଲାଗେ। ପୁରା ଚି ଚିକେନ ପରି। ପୁରା ଚିକେନ୍ ବି ନାଇଁ ତାକୁ ଯେମିତି ରୋଷେଇ କଲେ ଭଲ ଲାଗେ ଖାଇବା ପାଇଁ। ହଁ ଆଉ ତା ମଞ୍ଜି କୁ ବି କଷିକି ଖାଆନ୍ତି ନା ଭଲ ଲାଗେ। ସେଇ
କି ଭାଜିକି ଖାଆନ୍ତି ଆଉ ପୋଡ଼ିକି ଭାଜିକି ପୋଡ଼ିକି ଚଟଣି କରିକି ଖାଆନ୍ତି।
ହଁ।
ପଣସ ମଞ୍ଜି ଭଲ ଲାଗେ।
ହଁ ବା। ସିଝା ଖାଆ
ଆଉ କଣ କଣ ସବୁ ତମେ ଭଲ ପାଅ ଖାଇବାକୁ? କଣ ଭଲ ପାଅ ଖାଇବାକୁ ପ୍ରିୟ ଖାଦ୍ୟ କଣ ତମର?
ଚିକେନ ପୁଣି ମାଛ ଅଣ୍ଡା ଏମିତି ଏମିତି ଆଉ କଢେଇ କହିବି ଉ ମ୍ୟାଗି ବି ଭଲ ଲାଗେ ଖାଇବା ପାଇଁ। ବରା ଏ ସବୁ ଭଲ ଲାଗେ ଆଉ। ମାଙ୍କ ଖାଇ ଭଲ ଲାଗେ। ହଁ ସେଇଟା ବି ଭଲ ଲାଗେ। ମମି ମାନେ ବହୁତ ଟେଷ୍ଟି ରାନ୍ଧନ୍ତି। ତାଙ୍କ ହାତ ଖାଇବା ବହୁତ ଭଲ ଲାଗେ। ହଁ ମୁଁ ଏବେ ହଷ୍ଟେଲ ଅଛି ମିସ୍ କରୁଛି ତାଙ୍କୁ କେ ମିତି ଘରକୁ ଯିବି ଖାଇବି ତାଙ୍କ ହାତରୁ
ହଁ ମା ହାତ ତିଆରି ଭଲ ଲାଗେ ତ ସବୁ ଛୁଆ ମାନଙ୍କୁ ଆଉ।
ହଁ ବା କେବେ ଘର ଯିବୁ ମା ଖୁଆଇବେ ସେଇଟା ହିଁ ଲାଗେ ଆଉ। ହଁ ପାଠ ପଢ ଦୂର ହାଁ?
ହୁଁ ତମ ମା ଆହୁରି ଖୋଇ ଦଉଛନ୍ତି ତମକୁ?
ନ ସେ କେବେ କେବେ ହଁ କେବେ କେବେ ଘରୁ ବହୁତ ଦିନ ପରେ ଗଲେ ଏମତି କରିକି ଖୁଆଇ ଦିଅନ୍ତି ଆଉ। ତ ଏତେ ଦିନ ପରେ ଝିଅ ଆସିଛି ଘର ହଁ ବା। ସେ ସବୁ ମା ସମସ୍ତଙ୍କୁ ବହୁତ ଭଲ ପାଆନ୍ତି। ହଁ,
ଭଲ। ଭଲ ଭଲ ନା ଆଉ ମା ଭଲ ପାଇବନି ନା ସବୁ ପିଲାଙ୍କୁ ମା ମାନେ ଭଲ ପାଆନ୍ତି।
ସେଇଆ ବା। ମା ପରି ଦୁନିଆରେ କିନାନ୍ତି, ବହୁତ୍ ଭଲ ଲାଗେ। ବାପାଙ୍କୁ ବି ବହୁତ ଭଲ ଲାଗେ ମତେ। ସେ ବି ବହୁତ ଭଲ ପାଆନ୍ତି, ହୁଁ।
କେତେ ଭାଇ ଭଉଣି ତମେ?
ଆମେ ତିନି ଭାଇ ଭଉଣୀ, ମୁଁ ବଡ, ମୋଠୁ ସାନ ମୋ ଭଉଣୀ, ତାପରେ ମୋ ଭାଇ, ମୋ ଭାଇ ସମସ୍ତଙ୍କୁ ସାନ।
ହଁ, ଆଉ ତମେ ବଡ ଆଉ, ବାପା ମା ର, ତମେ ଅଧିକ ସ୍ନେହର ଝିଅ ଆଉ।
ହଁ ଅ
ଅଧିକ ଭଲ ପାଇବେ ତୁମକୁ?
ହଁ ଅ ସମସ୍ତଙ୍କୁ, ଯିଏ ବି ଆ ଘରକୁ ଗଲେ ସମସ୍ତେ ଖୁସି ପୁରା। ନ ରହିଲେ ଟିକେ ଭଲ ଲାଗେନି ଆଉ ତାଙ୍କୁ ଆଉ।
ବଡ ଝିଅ ତ, ଅଧିକ ସମସ୍ତ ସେ ପରିବାରରେ ସମସ୍ତେ ଭଲ ପାଇବେ।
ହଁ ଅ
ପୁଅ ହଉ, କି ଝିଅ ହଉ, ବଡ଼ ପୁଅ ଝିଅକୁ ଭଲ ପାଆନ୍ତି।
ହୁଁ, ସେଇଆ ପା।
ଆଉ ଆଉ କେମିତି ଅଛ ତମେ? ହେ ହେ ହି କେମିତି ଆସିଚ୍, ଦେହପା ଠିକ୍ ଅଛି ନା? ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ, ଆଉ ଛୁଆ ତ ବାହାରେ ରହୁ ଚନ୍ତି ଆଉ, ଆଉ ପୁଅ ଝିଅ ସବୁ ବାହରେ ରହିଚନ୍ତି, ହଁ ଆଉ ଗୋଟିଏ ଝିଅ ମୋ ପାଖରେ ଅଛି ଆଉ।
ଓ ହୋ।
ଏବେ ପଢୁଚି।
ହଁ।
ଫାଇନାଲ୍ ପରୀକ୍ଷା ତ ଦଉଚି ଏଇ ଏ ଲାଷ୍ଟ୍ ଏକ୍ଜାମ୍ ଗୋଟେ ଅଛି, ସାତ୍ ତାରିଖରେ। ସେଇ ଝିଅଟି ମୋ ପାଖରେ ଅଛି ଆଉ। ଆଉ, ଆଉ ଦି ଜଣ ପୁଅ ଝିଅ ସେମାନେ ବାହାରେ ଆଉ।
ଓ ହଁ, କଣ ଜବ କରୁଚନ୍ତି?
ହଁ। ପୁଅ ପଢୁଚି, ହଁ, ପୁଅ ପଢୁଚି, ବିଟେକ୍ କରୁଚି। ଆଉ ବଡ ଝିଅ ଜବ୍ କରୁଚି।
ହଁ, ମୁଁ ବି ଭାଇ ଏଠି ପିଜି କରୁଛି। ମୁଁ ବି ଏଇଠି ପିଜି କରୁଛି, ଏଟା ସରିଲେ ଦେଖିବି ଏକ୍ଜାମ୍ ସବୁ ପକେଇବି ଆଉ।
ହଁ, ହଁ ଅଛି, ଏଣ୍ଟ୍ରାନ୍ସ୍ ଦବ ଉ।
ହଁ ନେଟ୍ ଏକ୍ଜାମ୍ ସବୁ ଦେବାକୁ ପଡିବ ଆଉ, ଏଇ ତ ଏ ସେକେଣ୍ଡ ଇୟର୍ ଏଟା ସରିଲେ ଆଉ, ଦମା ଦଶ ମାସେ ଖଣ୍ଡେ ଅଛି ଆଉ। ସରିଯିବ ଏଇଟାଇମ୍, ଦେଖୁ ଦେଖୁ ସବୁ ସରିଯିବ, ଜଣା ବି ପଡୁନି ଆମେ ଗୋ ଗୋଟେ ବର୍ଷ କେମିତି ଇଏ ବାହାରିଗଲେ ଜଣାପଡିବ, ହାଲୋ
ହୁଁ ହୁଁ।
ହଁ ଉଁ।
ସବୁ ସରିବ କିଛି ରହିବନି ଧୀରେ ଧୀରେ ସମୟ। କାଲି କି ସମୟ ଅନୁସାରେ ସବୁ ହବ।